ନମସ୍କାର ବନ୍
ବନ୍ଧୁ ଆପଣ କଣ କରୁଛନ୍ତି?
ଏଇ ଜଷ୍ଟ ଏବେ ବଜାରରୁ ଆସିଲି ବୁଝିଲେ କି।
ଆଚ୍ଛା ବନ୍ଧୁ।
ସାଙ୍ଗେ ସାଙ୍ଗେ ଆସିଲି ଆଉ ମୁଁ ବନ୍ଧୁ କହୁଥିଲି କି ଟିକେ ଏଇ ଆଗକୁ ପର୍ବପର୍ବାଣି ଆଉଛି ରଥଯାତ୍ରା ହଉଛି ବୁଝିଲେ କି?
ଆଜ୍ଞା।
ଯାଆନ୍ତୁ ଟିକେ ରଥଯାତ୍ରା ଦେଖିକି ଆଉ ରଥ ଟଣା ମାନେ ଆମର ଗୁଣ୍ଡିଚା ବାହୁଡା ତାପରେ ଟିକେ ଅ ଅଦରପଣା ଆଉ ନୀଳାଦ୍ରି ବିଜେ।
ଆଚଛା ବନ୍ଧୁ ଆପଣଙ୍କର ଜଣା ପଡୁଛି ଯେ ଦେବାଦେବୀଙ୍କ ଉପରେ ଆପଣ ଅତ୍ୟନ୍ତ ବିଶ୍ଵାସ କରୁଛନ୍ତି। ଆଉ ଆପଣଙ୍କର ବହୁତ ଭରସା ଅଛି କାରଣ ଆପଣ ଯେତିକି ଜାଣିଛନ୍ତି ଦେବାଦେବୀ ଦେବା ଦେବୀଙ୍କୁ ଏବଂ ମୁଁ ସ୍ଥାନ ଉପରେ ସେତିକି ମୁଁ ବି ଜାଣିନି ଆଚ୍ଛା ବନ୍ଧୁ ଆପଣଙ୍କର ଉ ଘରେ ସମସ୍ତେ ଏଇଭଳି ନା ଠାକୁର ପ୍ରେମୀ ନା ଅଲଗା କଣ।
ନା ନାଇଁ ସମେସ୍ତେ ଠାକୁର ପ୍ରେମୀ ଆଉ ଘରେ ଜାଣିଲେ କି?
ଆଚ୍ଛା ବନ୍ଧୁ।
ଘରେ ଆମର ସମେତେ ଠାକୁର ପ୍ରେମୀ ଭାଇ ବନ୍ଧୁ ମାନେ ଭାଇ ବାପା। ବୋଉ ଭାଉଜ।
ସମସ୍ତେ ଠାକୁର ପ୍ରେମୀ ଟିକେ ଆମେ ସବୁ ବାହାରୁଛୁ ତ ଯିବା ପାଇଁ ରଥଯାତ୍ରାକୁ ଆମ ଘର ପରିବାର ସମସ୍ତେ।
ଆପଣ ଆପଣ ବି ଆପଣଙ୍କ ପରିବାର ସହିତ ଗଲେ ଭଲ ହୁଅନ୍ତା ବୁଝିଲେ କି?
ଆଚ୍ଛା। ଆଚ୍ଛା ବନ୍ଧୁ ମୋତେ କୁହନ୍ତୁ ଆପଣ ଆଜି କଣ ଖାଇଛନ୍ତି ସକାଳେ?
ସକାଳେ ବନ୍ଧୁ ଟିକେ ଯାଇଥିଲି ବାହାରକୁ। ଆଉ ସକାଳେ ଟିକେ ଜଳଖିଆ ଖିଆ ହେଇଥିଲା ଏଇ ଯୋଉ ପୁରୀ ଆଉ ତରକାରୀ। ଆଉ ବାଟରେ ଆଇଲା ବେଳେ ଏ ଗାଡିରେ ଆସୁଥିଲି ଆଉ କିଛି ଖାଇ ପିଇ ପାଇଲେନି କାହିଁକି ନା ଗାଡି ବି କୋଉଠି ରହିଲାନି। ସେଥିପାଇଁ କିଛି ଖିଆପିଆ ହୋଇନଥିଲା ତାପରେ ଆସିକି ସନ୍ଧ୍ୟା ହେଇ ଆସୁଥିଲା। ତାପରେ ଗାଧୋଇ ପାଧେଇକି ସନ୍ଧ୍ୟାବେଳେ ଟିକେ ଘରେ ଭାତ ଭାତ ମାତ କଣ ଆଉ ଏଇ ଯୋଉ କଣ ମିଳିମିକର୍ ତରକାରୀ ହେଇଥିଲା ଖାଇଥିଲି। ଆପଣ କଣ ଖାଇଥିଲେ?
ଆଛା ବନ୍ଧୁ ମୁବୀ ମଧ୍ୟ ମିଲମିକର ତରକାରୀ। ଭାତ ଏବଂ ଶାଗ ଭଜା ଖାଇଥିଲି ଆପଣ ବନ୍ଧୁ ବୋଧେ ରେଳରେ ଯାତ୍ରା କରୁଥିଲେ?
ଆଜ୍ଞା ମୁଁ ଏଇ ରେଳରେ ରହୁଥିଲି କାହିଁକିନା ଯାଇଥିଲି ଯେ ଠାକୁରଙ୍କ କାମରେ।
ଆଚ୍ଛା ବନ୍ଧୁ କୋଉ ଜାଗାକୁ ଯାଇଥିଲେ?
ନାଁ ମୁଁ ଯାଇଥିଲି ଝାଡଖଣ୍ଡ।
ଆଚ୍ଛା ବନ୍ଧୁ।
ଠାକୁରଙ୍କ କାମରେ ଯାଇଥିଲି ଟିକେ ସେଟି ବୁଲାବୁଲି କରିକି ତିନି ଚାରି ଦିନ ରହିଲୁ ବନ୍ଧୁଙ୍କ ସହିତ ଆମେ ସବୁ ଯାଇଥିଲୁ ସବୁ ବନ୍ଧୁ ମିଶିକି। ତିନି ଚାରି ଦିନ ରହିଲା ପରେ ଆସିଲୁ। ଆସିକି ଆଜି ଆଇଲା ଫେରୁଥିଲୁ ସେଇଆକୁ ଟିକେ ଖିଆ ପିଆ ହେଇନଥିଲା ସେବୋଲେ ଆମର ହ ହେଇଗଲା ଟାଇମ ତ ହେଇଗଲା ଅଧିକ ନା। ସମୟ ରହିଲାନି ପାଖରେ। ସେଥିପାଇଁ ଟିକେ ସମୟ ଅତିବାହିତ ହେଇବା ଯୋଗୁ। ଆମେ ଏଠି ଖାଇବା ପିଇବା ଆମର ଅବହେଳା ହେଲା ସେଥିପାଇଁ ଆମେ ଆଉ ଘରେ ଆ ସେଇ ଜାଗାରେ ଖାଇଲୁ ଆଉ।
ଆଚ୍ଛା ବନ୍ଧୁ ମୋର କହିବା କଥା ଆପଣ ଯୋଉ ଝାଡ଼ଖଣ୍ଡ ଯାଇଥିଲେ। ଆପଣ ସେଠି କିପରି ଦିନ ବିତେଇଲେ ଆଉ ଆପଣଙ୍କୁ କିପରି ଲାଗିଲା।
ବହୁତ ଭଲ ଲାଗିଲା କାହିଁକି ନା ସେ ଟିକେ ପରିବେଶ ଯେମିତି। ସେ ମାନେ ଆମ ଏପଟ ଏପଟ ପରିବେଶ ସହିତ ସମାନ ନୁହେଁ। କାହିଁକି ନା ଆମ ଚାଲିଚଳନ ଆଉ ତାଙ୍କ ଚାଲିଚଳନ ବହୁତ ତଫାତ ରହୁଛି ବୁଝିଲେ କି? ଆମକ ଖା ଖାଇବା ପିଇବା ଢାଞ୍ଚା ତାଙ୍କର ବି ଖାଇବା ପିଇବା ଢାଞ୍ଚା ଟା ବହୁତ କିଛି ତଫାତ୍। ଫରକ ବହୁତ କିଛି ରହୁଛି।
ଆଚ୍ଛା ବନ୍ଧୁ ମୋର କହିବା କଥା ମୋର କହିବା କଥା କି ଝାଡ କ ଝାଡଖଣ୍ଡରେ ଆପଣ କେଉଁ ଦେବାଦେବୀଙ୍କୁ ଦେଖିଲେ?
ବହୁତ ଦେବାଦେବୀ ସେ ଆମ ବଦ୍ରିନାଥ ଅଛନ୍ତି ତାପରେ ଆମ ଠାକୁର ଜୟଗୁୁର୍ ଥିଲେ ସେଇଠି ଟିକେ ଦେଖା ଦେଖି ବୁଲାବୁଲି କଲୁ। ଆପଣ ବି ଚାଲିଚି ତା
ବନ୍ଧୁ କୁହନ୍ତୁ ମତେ ଆପଣ
ଆପଣ କେଉଁ ପ୍ରକାର ଖାଦ୍ୟ ବହୁତ ଦେଖିଛି ମୁଁ ପାଖେରେ ଖିଆପିଆ କଲୁ ଆଉ ବାକି କିଛି ଥିଲା ହଁ ଏଇ ରା ମାନେ ଭାତ ଘରିକା ତ ନଥିଲା କି ଆଉ କୌଣସି ପନିପରିବା ସେଇଠି ତ ବେଶୀ ଖାଦ୍ୟ ପରିବଷଣ ହୁଏନି। ଆମର ସେଇଠି ଖାଲି ଜଳିଖିଆ ଉପରେ ଯାହା ପୁରୀ ଆଉ ସିଙ୍ଗଡ଼ା ଆଉ ତାଙ୍କର ସେପଟେ ଚୂଡ଼ା ଦହି ଆଉ ବୁନ୍ଦିଟା ବହୁତ ଫେ ଏ ଯୋଉ ଆମର କଣ କହିଲୁ ପ୍ରସିଦ୍ଧ।
ଆଚ୍ଛା ବନ୍ଧୁ ଆମୁକୁ କୁହନ୍ତୁ ଝାଡ଼ଖଣ୍ଡରେ ଥିବା ଆଁ ଲୋକମାନଙ୍କର ଚାଲିଚଳନ ଏବଂ ଭାଷା ଉଁ ଭାଷା ପୋଷାକ କିପରି?
ଉଁ ଆମ ଭାଷା ପୋଷାକ ସହିତ ତାଙ୍କ ଭାଷା ପୋଷାକ ଭିତେରେ ବହୁତ କୁହନ୍ତି ଫରକ୍ ଥାଏ। ଆମ ରହିବା ଖାଇବା ଚାଲିଚଳଣ, ଆଉ ତାଙ୍କ ରହିବା ଖାଇବା ଚାଲିଚଳଣ ବହୁତ ଫରକ। ଆମେ ଯେମିତି ଏଁ ଖାଦ୍ୟରେ ଆମେ ଟିକେ ସ୍ବାଦ ଖୋଜିଥାଉ ତାଙ୍କ ଖାଦ୍ୟରେ ସେମିତି କିଛି ନଥାଏ। ତାଙ୍କର ଗୋଟାଏ ଜିନିଷ ଭୋଜି କୌଣସି ନିମନ୍ତ୍ରଣ ହୁଏ ଭୋଜିଭାତ ହେଲେ ତାଙ୍କର ଆଗେ ଉଁ ଭାତ ଡାଲି ଦିଆଯିବ ତା କି ଭାତ ଡାଲି ଖାଇସାଇଲା ପରେ ଗୋଟେ ତରକାରୀ ଆସ୍ ସିବ। ବୁଝିଲେ କି?
ଆଚ୍ଛା।
ସେ ତରକାରୀ ଟା ବି ଖାଇସାରିଲା ପରେ ଆଉ ଗୋଟେ ତରକାରୀ ଆସିବ।
ଆଚ୍ଛା।
ସେ ଖାଦ୍ୟର ମାନେ ଗୋଟେ ତରକାରୀ ନ ସରିବା ଆଉଗୋଟା ତରକାରୀ ଦିଅନ୍ତି ନାହିଁ। କାହିଁକି ନା ଆପଣ ସ୍ଵାଦଟା ଜାଣିବା ଦରକାର ନା। ତାଙ୍କର ସେପଟେ ରହିଛି ସେଇଭଳିଆ ଢାଞ୍ଚା।
ଆଚ୍ଛା କୁହନ୍ତୁ।
ବୁଝିଲେ କି। ଆଉ ଖାଦ୍ୟ ଉଁ ପେୟ ଉପରେ ଆଜ୍ଞା।
ଆପଣ ଯେଉଁ ଝାଡଖଣ୍ଡରେ ଭ୍ରମଣ କରିବାକୁ ଯାଇଥିଲେ ସେଠାରେ ଆଁ ଉଁ ଆଉ ଆପଣଙ୍କ ସହିତ ଯୋଉ ବନ୍ଧୁ ମାନେ ଯାଇଥିଲେ ମଧ୍ୟ ସେପା ଉଁ ସେମାନେ ଖୁସି ଅନୁଭବ କରୁଥିଲେ ନା ସେମାନଙ୍କର ମନ ଦୁଃଖ ଥିଲା।
ନା ନା ସେମାନେ ବହୁତ ଖୁସି ଥିଲେ। ମନ ଦୁଃଖ ତ କିଛି ନଥିଲା। ସମିତିଙ୍କ ଦେହ ପାହ ତ ଭଲ ଥିଲା। ଆଉ ମନ ଦୁଃଖ ବା କାହିଁ ହବ। କାହିଁକିନା ଆଉ ସମେତେ ଖୁସି ହେଲେ ସମସ୍ତେ ଖୁସି ହେବେ ନା। କାହିଁକି ନା ସେଇଠି ବୁଲିଆ ଆଁ
ଆଉ ଗୋଟେ କଥା କୁହନ୍ତୁ ମତେ ବନ୍ଧୁ। ଆପଣ ଯୋଉ ସ୍ଥାନରେ ରହିଲେ, ଆପଣ କୌଣସି ଉଁ ଘରୋଇ ଜେଗାରେ ରହିଲେ ନା କିପରି ତମ୍ବୁ ବାନ୍ଧିକି ରହିଲେ?
ନାଇ ଆମର ତମ୍ବୁ ଥିଲା। ଆମେ ଘର ବି ଥିଲା। ଘର ନେଇଥିଲୁ ଭଡା। ସେ ଭଡାଘରେ ରହିଥିନୁ। ଆଉ ତ ସେମିତି କିଛି ନଥିଲା।
ଆଚ୍ଛା ବନ୍ଧୁ ମୋ-ମୋର କହିବା କଥା ଯେ ଆପଣ ଯେଉଁ ଉଁ ସାଙ୍ଗସାଥିଙ୍କ ସହିତ ଯାଇଥିଲେ ସମସ୍ତେ ରେଳରେ ଯାତ୍ରା କରୁଥିଲେ? ନା, ଅଲଗା ଅଲଗା ଯାନବାହନରେ ଯାତ୍ରା କରୁଥିଲେ?
ନା ନାଇଁ, ସମତେ ଆମେ ରେଳରେ ହିଁ ଯାତ୍ରା ଯାପନ କରୁଥୁଲୁ ରେଳରେ ସବୁ ଜିନିଷ ଆମର, ଖାଦ୍ୟପେୟ ବି ଆମେ ରେଳରେ ନେଇଥିଲୁ। ରେଳରେ ଆମେ ଖାଦ୍ୟପେୟ କରୁଥୁଲୁ ଗୋଟିଏ ରାତି, ଗୋଟିଏ ଦିନ ଆମକୁ ଲାଗିଲା, ଯାଇଁ ପହଞ୍ଚିବାକୁ। ବୁଝିଲେ କି?
ଆଚ୍ଛା ବନ୍ଧୁ, ମତେ କୁହନ୍ତୁ ଆପଣଙ୍କୁ ଯିବା କେତେ ସମୟ ଲାଗିଲା ଝାଡ଼ଖଣ୍ଡ ଆଉ ଫେରିବାକୁ କେତେ ସମୟ ଲାଗିଲା?
ଆପଣ ପ୍ରାପ୍ତ ସାତେଟାରେ ଟ୍ରେ ମାନେ ରେଳରେ ବସିଲେ, ରାତି ସାତେଟା କିମ୍ବା ଆଠଟା ବି ହେଇପାରେ। ଯଦି ଆପଣଙ୍କ ରେଳ ଅ ଡେରିରେ ମାନେ ଚାଲେ, ତାହେଲେ ଆପ ଆପଣଙ୍କ ନଅଟା ବି ହେଇଯାଇପାରେ।
ଆଚ୍ଛା ବନ୍ଧୁ, ମତେ ଗୋଟେ କଥା କୁହନ୍ତୁ ଆପଣଙ୍କ ସହିତ ପ୍ରାୟ କେତେ ବନ୍ଧୁ ଯାଇଥିଲେ ଉମ୍ ଝାଡଖଣ୍ଡ ବା ଭ୍ରମଣ କରିବାକୁ ଠାକୁରଙ୍କ ସ୍ଥାନକୁ?
ଆମ ସହିତ ଆମ ବନ୍ଧୁ ମାନେ ଥିଲେ, ତାଙ୍କ ପରିବାର ବି ଥିଲେ ଆମେ ଯାଇଥିଲୁ ସ-ସର୍ବାଧିକ ତ ହେବେନି ଏମିତିକିି ଦଶ ବାର ଜଣ ଆମେ ଯାଇଥିଲୁ।
ଆଚ୍ଛା ବନ୍ଧୁ। ସେଇ ଦଶ ବାର ଜଣଙ୍କ, ଦଶ ବାର ଜଣଙ୍କ ମଧ୍ୟରେ ଏମିତିକିି ସମସ୍ତେ ଖୁସି ଖୁସିରେ ଫେରିଲେ ନା, କାହାର ଦେହ ଅସୁସ୍ଥ ଯେମିତି କିି ମୁଣ୍ଡ ବି ବିନ୍ଧା, ଆ ପେଟ ଖରାପ
ନାଇଁ ଆମର ତ ସେମିତି କିଛି ହେଇନି, କାହିଁନା ଆମେ ସବୁ ଭଲରେ ଯାପନ କରିଥିଲୁ କିନ୍ତୁ ସବୁ ଫେରିଲା ପରେ ଏବେ ଯୋଉମାନେ ଘରେ ସବୁ ଶୋଇଛନ୍ତି କାହାର ବା ଜର ବାହାରୁଛି, କାହାର କାଶ, କାହାର ଥଣ୍ଡା, କାହାର ମୁଣ୍ଡ ବ୍ୟଥା ହଉଛି ଏଭଳି ସବୁ ଅ ବାହାରୁଛି ତାଙ୍କର।
ଆଚ୍ଛା ବନ୍ଧୁ, ମୋର କହିବାର ଥିଲା ଯେ ଉମ୍ ଆପଣଙ୍କର ଯୋଉ ଯାଇଥିଲେ, ଉମ୍ ଝାଡଖଣ୍ଡ ବୁଲିଆକୁ ସେମାନେଙ୍କ ମଧ୍ୟରୁ କାହାର ବିବାହ ହବାର ଅଛି ନା ନାହିଁ?
ନା, ବିବାହ ତ ସେମତି କାହାର ହବାର ନଥିଲା, ଭାଇ ଭାଉଜ ଯାଇଥିଲେ ଦିଦି, ନନା ଯାଇଥିଲେ, ଆମେ ତ ବିବାହିତ କରିନୁ ଆଉ ଆମର ଦାଦା ଜଣେ, ସିଏ ବି ଯାଇଥିଲେ ଆ ତାଙ୍କୁ ସେ ବି ବିବାହ କରିନାହାଁନ୍ତି ଆଉ ଜଣେ ବି ଭାଇ ଯାଇଥିଲେ, ତାଙ୍କର ବିବାହିତ ବି ହେଇନି ହବାର ଅଛି। ଆପଣଙ୍କ ଆଡେ କିଛି ସେମତି ଅଛନ୍ତି କି ଝିଅ? ଟିକେ ପ୍ରସ୍ତାବ ପକେଇଲେ ଭଲ ହୁଅନ୍ତା।
ଆଚ୍ଛା ବନ୍ଧୁ, ଆମ ଆଡ଼େ ତ ଅ ଝିଅଙ୍କର ବହୁତ ଅଭାବ ଅଛି, ତେଣୁକରି ଆପଣଙ୍କ ନଜରରେ ବି ମୁଁ ବନ୍ଧୁ ଦେଖୁଛି ଆମ ଆଡେ ଯଦି ଝିଅ ଥିବେ, ଆମେ ପ୍ରସ୍ତ ସ୍ତାବ ପକେଇବୁ। ବନ୍ଧୁ ଆପଣ ବି ଆପଣଙ୍କ ଆଡେ ଦେଖ ଦେଖିବେ, ଯଦି କିଛି ସେମିତି ଉପଯୁକ୍ତ ପାତ୍ରୀ ଥିବେ, ତ ଆମକୁ କହିବେ। ଆମର ଅ ବନ୍ଧୁ ନ୍ଧୁ ବିବାହ ବନ୍ଧନରେ ବାନ୍ଧିହେବେ ତ, ତ ତାଙ୍କ ପାଇଁ ଏକ ପ୍ରସ୍ତାବ ଆମେ ପକାଇବୁ।
ଆଜ୍ଞା। ଭଲ ହ-ହ-ହ-ହ ଉପଯୁକ୍ତ ପାତ୍ରଟା ଖୋଜିଲେ ପିଲା ଭଲ ହବା ଦର ହେଇଥିବା ଦରକାରେ, ଉମ୍ ଘରର ସବୁ କାମ କରିପାରୁଥିବା ଦରକାରେ ମ-ମାନେ ଶ-ଶାଶୂ ଶ୍ୱଶୁର, ଶାଶୂ ସମତିକି ନିଜର ଭାବୁଥିବା ଦରକାର, ସେଭଳି ପାତ୍ର ହେଲେ ଭଲ।
ଆଚ୍ଛା ବନ୍ଧୁ। ମୋର କହିବାର କଥା ହେଲା ଏୟା କି ଯେ ଆପଣଙ୍କର କେହି ବନ୍ଧୁ କିମ୍ବା ବଡଭାଇ କି ସାନଭାଇ ବିବାହ କରିବାରେ ନାହାନ୍ତି। ତେଣୁକରି ବନ୍ଧୁ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଖୁସି ଲାଗିଲା କାରଣ ଆପଣ ଯେପରି ଏ ବ୍ୟକ୍ତି ଯିଏ କିି ଠାକୁରଙ୍କୁ ଏତେ ଭଲ ପାଉଛନ୍ତି ଏବେକା ଯୁଗରେ। ତ ଆପଣଙ୍କ ପରି ବ୍ୟକ୍ତି ମିଳିଲା ବହୁତ କଷ୍ଟ। ବନ୍ଧୁ ମୁଁ ବର୍ତ୍ତମାନ ଆମ ଘର ପାଖରେ ଏକ ଭାଇ ଅଛନ୍ତି ଯାହାର କି ବିବାହ ଆଜି ରାତ୍ରିରେ ହବ। ତ ତେଣୁକରି ମୁଁ ତାଙ୍କ ବିବାହକୁ ଯିବି ରହୁଛି ବନ୍ଧୁ ମୁଁ ଆପଣଙ୍କ ସହିତ ପରେ କଥାହେବି।
ଆଜ୍ଞା ଆଜ୍ଞା ଆପଣ ରଖିପାରନ୍ତୁ ଆପଣ ଯାଆନ୍ତୁ ବିବାହ ଉପଭୋଗ କରନ୍ତୁ।
ଆଜ୍ଞା।
ଅଡର ଥିଲା ଅଡର ଥିଲା।